ସାର୍ ନମସ୍କାର ନମସ୍କାର।
ଭଏସ୍ କ୍ଲିୟର ଆସିଛି?
ହଁ ଭଏସ ଆସୁଛି ଆଉ କେମିତି ଅଛୁ? କେମିତି ଅଛନ୍ତି?
ହଁ ହ ଭଲ। ଆପଣ?
ହଁ ମୁଁ ବି ଚାଲିଛି ଆଉ।
ଅ ସେମିତି ଆନ୍ତି।
ହଁ ମୁଁ ବି ଠିକ। ଖାଲି ଘରେ ଏବେ ଅଛି ନା ଯୋଉ ହଁ କିଛି ନାହିଁ ସେଓ ଖାଉଥିଲି। ଆଉ ଏବେ ଯୋଉ ଖରା ଅଛି କି ନା ବାହାରକୁ ତ ବାହାରି ହଉନି ଖାଲି ଖାଇବ, ଶୋଇବ, ଟିଭି ଦେଖିବ ସେଇଆ। ଆପଣଙ୍କର କୁହନ୍ତୁ। ଏବେ କ ଏବେ ଯୋଉ ଯୋଉଠି ଅଛନ୍ତି ସେଠାର ପାଣିପାଗ କେମିତି ଅଛି?
ବହୁତ ଖରାପ ରଉଛି।
ହୁଁ ଆମ ଏଠି ତ ପୁରା ରେକର୍ଡ କରିଛି। ତାପମାତ୍ରା ରେ ଏଠିରେ ପୁରା ରେକର୍ଡ। ଆଉ ଏଠି ନା ନଅ ଦଶ ବାଜିଗଲେ ଆଉ ବାହାରି ହଉନି।
ଆମ ବଲାଙ୍ଗୀର
ଆମର ତ ବହୁତ ହଁ ହୁଁ ପୁରା ଯଦି ତମେ ବାହାରକୁ ଯଦି ଯିବ ଦଶ ବଜେ ବି ବାହାରକୁ ଯିବ ବୋଲି ନା ସବୁଆଡେ ତ ଘୋଡେଇ ହେଇଥିବ ଆଖି ଟିକେ ଦିଶିଲେ ବି ସେ ଆଖିରେ ପୁରା ଡୁ ଗରମ ପବନ ପୁରା ବାଡଉଛି। ବହୁତ ଖରା ଆଉ ଏବେ କୋଉଠି ହଁ କୋଉଠି ହଁ ବହୁତ। ବାହାରି ବି ହଉନି ଆଉ ଘରୁ ଆଉ ଯିବାକୁ ବି ଇଚ୍ଛା ହଉନି। ସନ୍ଧ୍ୟା ବେଳେ ବି ଇଚ୍ଛା ହଉନି ସେ ଗୋଟେ ରୁମ ରେ ଏମିତି ଏସିି ଭିତରେ ହିଁ ତାମାନେ ବସିବାକୁ ପଡ଼ୁଛି। ତମେ ଯୋଉ ରହନା ସେଠି କିଏ କିଏ ଅଛନ୍ତି?
ଜେ ଆଜ ଝେ ଟିକେ ବର୍ଷା ପାଗ ଉଠେଇଥିଲା। କିନ୍ତୁ ଗରମ ହଉଛି। ମୋତେ ନାଛିବୁ ପରା।